ହ୍ୟାଲୋ। ହ୍ୟାଲୋ ଆପଣ ଶୁଣୁଛନ୍ତି ଆପଣ ଶୁଣୁଛନ୍ତି ମୋ କଥା? ହ୍ୟାଲୋ ଆପଣ ଶୁଣୁଛନ୍ତି ମୋ କଥା?
ହଁ ମୁଁ ହଁ ସୁବାଯାଉଛି ଆପଣଙ୍କୁ ସୁବାଯାଉଛି କି?
ମୋ କଥା ଆପଣଙ୍କୁ ଶୁଭା ଯାଉଛି? ହ୍ୟାଲୋ
ହଁ ହଁ ଶୁଭା ଯାଉଛି। ଆପଣ ହଁ ହଁ ଶୁଭ ଯାଉଛି। ହ୍ୟାଲୋ ହାଲୋ ହ ମତେ ଶୁଭ ଯାଉଛି। ହଁ ମତେ
ହଁ ହଁ ଏବେ ଏବେ ଠିକ ଶୁଭୁଛି।
ହଁ ହଁ ହ ମତେ ଶୁଭ ଯାଉଛି ତମକୁ ସୁଭ ଯାଉଛି ଗୋଟେ ଭଲ କଥା
ହୁଁ
ସୁଭୁଜିତ କ୍ଲିୟରଲୀ?
ହଁ ଶୁଭୁଛି ଶୁଭୁଛି।
ହୁଁ ଆଉ ତାହେଲେ କିଛି ଅସୁବିଧା ନାହିଁ। ହଁଁ ହଉ ଆଉ ପଢ଼ାପଢ଼ି କର ଭଲସେ। ଭଲରେ ସେ ଭଲରେ ପଢା ପଢି କଲେ ଆଉ ଭଲ ହବ। ଚାକିରି ଫକିରି ହେଲେ ଶାନ୍ତି ଲାଗିବ ଟିକେ ବୁଲାବୁଲି କରିବ।
ହଁ ହଁ ହଁ ଠିକ ଠିକ ହଁ
ହୁଁ
ହୁଁ
ତ ମୁଁ ବି ଟିକିେ ପଢ଼ାପଢ଼ି କରୁଛି।
ହୁଁ ହଁ ଆପଣ ପଢନ୍ତୁ ମୁଁ ଶୁଣୁଛି ଆଉ।
ନାଇଁ ଶୁଣନି ଆ ମୁ ଟିକେ କଥା ପାଞ୍ଚ ଦଶ ଦଶ ମିନିଟ କଥା ହେଇକି ନା ପାଠ ପଢିବି ଆଉ।
ହଉ ହଉ ଠିକ ଅଛି ଠିକ ଅଛି।
ହଁ ହୁଁ ଆଉ ଇଏ ଜିକୋର କାହାର କାହାର ଦେଖୁଛ?
ମୁଁ ଯି କେ ର ସାଇ ମ୍ୟାଡାମଙ୍କର ଆଉ ସେ କୌ ସାର୍ ସେ ମତେ ମନେ ନାଇଁ।
ଆଡା ଅଡ଼ାର
ଆଡା ଆଉ ଟେକ୍ସ ବୁକ୍।
ହୁଁ ହୁଁ ହୁଁ ହଉ ଠିକ ଅଛି। ଆଉ ଓରିଓଗ୍ରାଫର କାହାର ଦେଖୁଛ ଆଉ କମ୍ପ୍ୟୁଟର କାହାର ଦେଖୁଛ?
କମ୍ପ୍ୟୁଟର ଆଦ୍ଧା ର ଦେଖୁଛି ଆଉ ଓଡିଆ ଗ୍ରାମର ଟା ଟେଷ୍ଟ ବୁକ୍ ନହେଲେ ବେଳେ ବେଳେ ଆଡଡା ର ବି ଦେଖି ଦଉଛି। ଏଇ ଦିଟା ରୁ ଦେଖି ଦଉଛି।
ଉ ହୁଁ ଆଉ କାହାଠ ଭଲ ଆସୁନି କି? ଆଡ୍ଡା ଆ ଟେଷ୍ଟ ଵୁକ୍ ଛଡା ଆଉ କହାର ଯଦି ଭଲଥିବ ବୋଲି।
ଆଉ ତୁ ମୁଁ ତ କହିପାରିବିନି।
ହୁଁ ହୁଁ
ହୁଁ
ହଉ ଠିକ ଅଛି। ହୋଉ ଇଏ ତ ମକ୍ ଟେଷ୍ଟ ଗୁଡା କଣ ଟେଷ୍ଟ ବୁକ୍ ରେ ଦୋଉଚ?
ହଁ ହଁ
ଓ ହୋ ହୋ ହଉ ଠିକ ଅଛି। ଆଉ କଣ ବୁଲିଯିବାର ପ୍ଲାନିଂ ଥିଲା ସେଟା ୱାଟର ପାର୍କ ଗଲ ଯିବ କି ନାଇଁ?
ୱାଟର ପାର୍କ ବୁଲି ଯିବାର ପ୍ଲାନ୍ ଥିଲା ଯେ ମତେ ଭଲ ଲାଗୁନି ସେ ୱାଟର ପାର୍କ ଯିବା ପାଇଁ ହେ ଯିବ ପୁଣି
ଉୁଁ ହୁଁ।
ବେକାରିଆ ଭଲ ଲାଗିଲାନି।
ଉୁଁ ହୁଁ।
ସେଇଡ଼ା।
ଓ ହୁଁ ହୁଁ। ଏମିତି ଯଦି ପାହାଡ଼, ପାହାଡ଼ ହେଲେ ବୁଲିଯିବ
ହୁଁ।
ହୁଁଁ। ଓ କାଲି ଯାଇଥାନ୍ତୁ ନା ମାନେ ବରମପୁର ଫରମପୁର ଯାଇକି ଡ୍ରେସ ପଟା ଆଣିଥାନ୍ତୁନା।
ନା ନା ଇଛା ନାହିଁ। ବୁଲିବା ପାଇଁ ବ ର୍ତ୍ତମାନ ଖରା, ଗରମ, ବର୍ଷା, ଗୁଳୁଗୁଳି ଗୁଳୁଗୁଳି ହଉଛି, ବାହାରକୁ ବାହାରିଲେ ଗୁଳୁଗୁଳି ହଉଛି ଷ୍ଟାର୍ଟ।
ହୁଁ ହୁଁ। ଠିକ ଅଛି।
ଆ ମୋ, ମୋ ଚୁ ଟି ବହୁତ ଝଡୁଛି ତ ମୁଁ ତା ପାଇଁ କଣ କରିବି?
ହଁ ତା ପାଇଁ ମନ୍ଦାର ପତ୍ର ଲଗାଅ।
ହୁଁ।
ମନ୍ଦାର ପତ୍ର ଲଗାଅ, ଲଗେଇବା ହିସାବରେ ମନ୍ଦାର ପତ୍ର ଲଗାଅ, ଆଉ ଯୋଉ ସାମ୍ପୁ ଗୁଡାକ ହବ ଯଦି ମାଇଲ୍ଡ ସାମ୍ପୁ ଲଗାଅ। ନହେଲେ ଯଦି ମାଇଲ୍ଡ ସାମ୍ପୁ ମିଳୁନି, ତାହେଲେ ରିଠା ଆମ୍ଲା ଶିକା ଖାଇ ଏଇଗୁଡାକ ସବୁ ରାତିରେ ବତୁରେଇକି ସକାଳେ ଲଗାଅ। ଏଇ ଏଇ ଯାକ ହେଲା ସ ସଫାସଫି କରିବାଟା ସେ ସେଇ ଉପରେ, ମନ୍ଦାର ପତ୍ର ଟିକେ ଗ୍ରୋଥରେ ବି ହେଲ୍ପ କରେ। ମନ୍ଦାର ପତ୍ର, ବେଳେ ବେଳେ ନିମ୍ବ ପତ୍ର ଲଗେଇ ଦିଅ। ହେଲା, ସେଇଟା ଗଲା ତା ବାଦ ରହିଲା ସପ୍ଲିମେଣ୍ଟ ମାନେ ଦେହକୁ ଯଦି ଭାଇଟାମନ୍ସ କି ପ୍ରୋଟିନ କମି ଯାଉଛି କହିଲେ ଆମର ଚୁଟି ଝଡିବା ଷ୍ଟାର୍ଟ ହୁଏ। ପ୍ରୋଟିନ୍ ହେଉଛି ମୁଖ୍ୟ, ପ୍ରୋଟିନ୍ ଆମର ହେୟାର୍ ଗ୍ରୋଥ୍ ଆଉ ହେୟାର୍ ଷ୍ଟ୍ର ହେୟାର୍ ଷ୍ଟ୍ରେନ୍ଥ୍ କରି ମାନେ ଷ୍ଟ୍ରେନ୍ଥେନ୍ କରିବାରେ ହେଲ୍ପ୍ କରେ ତ
ହୁଁ।
ମାନେ ଚେଷ୍ଟା କର ଯେମିତି କେମିତି କଣ କରିକି ଓ ତୁମର ଖାଦ୍ୟରେ ପ୍ରୋଟିନ୍ ଇନଟେକ୍ ଟା ବଢ଼େଇ ଦିଅ। ଆ ଆଉ ରହିଲା ବା କେତକ ଭାଇଟାମିନ୍ ଗୁଡାକ ସେଇଟ ଶାଗ ଫାଗ ଏଦି କଣ କଣ ଟିକେ ଭେରାଇଟି ଖାଅ। ଫ୍ରୁଟ୍ସ୍ ଫ୍ରୁଟ୍ସ୍ ଟିକିଏ ଖାଅ। ଆଉ ଯଦି ହଁ ଯଦି ଯଦି ମିଳୁନି କହିଲେ ଇ ଡକ୍ଟର କୁ କନସଲ୍ଟ କରିକି ନହେଲେ ସେ ଫୁଡ୍ ସପ୍ଲିମେଣ୍ଟ ଗୁଡ଼ା ମିଳୁଚି ସେଗୁଡ଼ା ବି ଖାଇ ପାରିବ। କିନ୍ତୁ ମନ ଇଚ୍ଛା ଦେଖିକିନି ଇଆଡୁ ସିଆଡୁ କିଣନି କି ଯା କ ଠି ମାନେ ମାନେ ଗୋଟେ ପ୍ରପର ଜାଗାରୁ ନେଇକି ଆଣିକି ଖାଇଲେ ଭଲ ରହିବ। ଚେଷ୍ଟା କର କି ପ୍ରୋଟିନ୍ ଖାଇବା ପାଇଁ।
ହୁଁ।
ପ୍ରୋଟିନ୍ ଖାଅ ଦେଖିବ ତମର ଅଧା ଚୁଟି ଝଡ଼ା ବନ୍ଦ୍ ହେଇଯିବ ହେଲା। ପ୍ରୋଟିନ ଡେଫିସିଏନ୍ସି ରୋହୁଥିବ କହିଲେ ଯଦି ଅଲଗା କଣ ଡେଫି ସିଏନ୍ସୀ ରହୁଥିବ କଲେ ସେଇ ହିସାବ ରେ ଖାଇବାକୁ ପଡ଼ିବ।
ହୁଁ ହୁଁ ହୁ।
ଏବେ ମୁଁ ଯାଇଥିଲି ମୋର ହେୟାରିଂ ଦେଖେଇବା ପାଇଁ ଡକ୍ଟରଙ୍କୁ ସେଠି ସେ ଦେଇଥିଲେ ଭାଇଟାମିନ୍ ଗୁଡ଼ାକ। ଭାଇଟାମିନ୍ ଗୁଡ଼ାକ ଦେଇଥିଲି ସେଗୁଡ଼ାକ ଅ କହିଲେ କଣ୍ଟିନ୍ୟୁ କରିବା ପାଇଁ କହିଥିଲେ ଯେ ମୁଁ କେବଳ ମାସେ ପାଇଁ ଆଣିଥିଲି ମାସେ ହିଁ ଖାଇଲି। ସେଗୁଡ଼ାକ ମେଡ଼ିକାଲ ର ଖାଇଲା ବେଳକୁ ଟିକେ ଡ଼ର ଲାଗେ। ମାନେ ସେ ସେ ଭାଇଟାମିନ୍ ଗୁଡ଼ାକ ଏତେ ଭାଇଟାମିନ୍ସ ଥାଏ ଜେ ତାର ମାନେ ହେଲ୍ଥ ବି ବଢ଼ିଯିବ ମୋଟା ହେଇଯିବ ମଣିଷ। ତ ସେଥିପାଇଁ ଟିକେ ଡର ଲାଗେ ଡର ଲାଗିଲା ମତେ ବେଶୀ ଖାଇବା ପାଇଁ ସେଠୁ। ହୁ ହୁଁ। ଖ ଦେଖିକିନା ଖାଇବ ବୋଲେ ଭଲ ହବ। ଆଉ ଆଉ ଯଦି ଡକ୍ଟରଙ୍କୁ ଦେଖେଇବ ବ ବୋଲି ତାଙ୍କେ ହେବ ମେଡ଼ିସିନ ଦେଇଦେବେ ସେ ମେଡ଼ିସିନ୍ ଗୁଡ଼ାକ ଛାଡ଼ିଦେଲେ ପୁଣି ଇଏ ହବ ଯେ ଅସୁବିଧା ହବ ସେଥିପାଇଁ ମାନେ ମାନେ ଯେମିତି ଝଡୁଥିଲେ ସେମତି ପୁଣି ଥରେ ଝଡ଼ିବା ଷ୍ଟାର୍ଟ ହବ। ସେଟା ପାଇଁ ତାଠୁ ବେଟର ହବ ତମେ ମାନେ ହୋମ୍ ରେମିଡ଼ି ତୁ ଯଦି ଚେଷ୍ଟା କର ଯଦି ଠିକ୍ ହୋଉଛି ତାହେଲେ ଭଲକଥା। ଆଉ କିନ୍ତୁ କନସିଟେନ୍ସି ମେଣ୍ଟେନ କରିବା। ତମେ ଯଦି କନସେନ୍ସ ରଖିବନି କହିଲେ ସେ ଯେମିତି ଝଡୁଥିଲା ସେମିତି ହି ହବ କିଛି ଚେଞ୍ଜେସ୍ ଆସିବନି ଆଉ ତମକୁ ଲାଗିବକି ଟିକେ ମୋର ଅସୁବିଧା ହଉଛି ବୋଲି ଦେହ। ଆଉ ଗୋଟେ ହଉଛି ଲାଇଫ୍ ଷ୍ଟାଇଲ ଟିକେ ଚେଞ୍ଜ କର। ଟିକେ ଜଲଦି ଚନ୍ତି ଉଠିକି ଏରା ମାନେ ଡେରି ଲାଇଫ୍ ରେ ତ ତମେ ଯାହା ଉଠିକି ପଢ଼ା ପଢ଼ି କରୁ ତୁ କରଥିବୁ ତା ବାର୍ ଟିକେ ଏକ୍ସରସାଇଜ ୱାର୍କିଂ ୱାର୍କିଙ୍କ୍ ଏମିତି ଟିକେ ଆର୍ଟ କର। ତାକି ଦେହଟା ଟିକେ ଠିକ୍ ରହିବ।
କାଲିଠୁ ଷ୍ଟାର୍ଟ କରିବି ୱାକିଂ ଆଉ କଣ। ସକାଳୁ ସକାଳୁ ଉଠିବି ଚାରିଟା ରାତିିବୁ
ସନ୍ଧ୍ୟାବେଳେ ହେଲା ବେଳକୁ ଲୋକ ଗହଳି ହେଇଯାଉଛନ୍ତି ଜେ
ହଁ ହଁ ଠିକ୍ ଠିକ୍ ହଁ ଯିବାକୁ ଭଲ ଲାଗିବ ବି ନାହିଁ। ତ ସକାଳୁ ଟିକେ ଶାନ୍ତି ଲାଗୁଛି। ତ ଭଲ ବି ଲାଗୁଛି ଥଣ୍ଡା ଥଣ୍ଡା ପବନ ବାଜୁଛି। ଆଉ ପୁଣି ଭଲ ଲାଗୁଛି ଆଉ।
ହୁଁ ହୁଁ ଆଉ ସକାଳେ ଯାଇକି ଆସିଲେ ଭଲ ହବ ହେଲା।
ହୁଁ।
ସକାଳେ ଯାଇକି ୱାକ୍ ଫକ୍ କରିକି ପଳେଇ ଆସ। ଆସିଲା ପରେ ର ଭାଙ୍ଗ କରିବେଣି ପଢ଼ା ପଢ଼ି କରିବା ଷ୍ଟାର୍ଟ କରିବା ଆଉ।
ହଁ।
ହୁଁ ଆଉ ରହିଲା ବାକି ଧୋ ଚୁଟି ଧୋଇବା ଟା ଟିକେ ଚେଷ୍ଟା କର ସାମ୍ପୁ ହେବି ଯୋଉ କନସେଟ୍ରେଣ୍ଡ ଶାମ୍ପୁ ଗୁଡ଼ାକ ଆଭଏଡ୍ କରିକି ନାଏଲ ଶାମ୍ପୁ ନହେଲେ ସେ ଆମର ତ ରିଠା ପିଠା ଅଛି। ଏବେ ଲେବୁଲ୍ ଅଛି ଯଦି ରିଠା ପିଠା ୟୁଜ କଲେ ଭଲ ରହିବ। ଆମର ସେଠି କି ମାଟି ସେଟାକୁ ଯୋ କୁହନ୍ତି?
ଚିକଟା।
ଚିକଟା ମାଟି ତ ଧୁଅନ୍ତି ଯୋଉଠି ସୁଜି ମାଟିରେ ଯୋଉ ଧିଅନ୍ତି।।
ଚିକିଟା ମାଟି?
ଓହୋ ହୋ ତ ତାପରେ ସେଇଟା ଯଦି ଆପଣଙ୍କ ନାମ ହଉଚି ବୋଲେ ଯଦି ରିଠା ପିଠା ତାହିଁରେ ବି ଯଦି ମିଳୁଛି ସେଇଟା ବି ଧୋଇ ଦେଲେ ବି ହବ କିନ୍ତୁ ସେଇଟା ଧୋଇଲେ ଭଲସେ କ୍ଲିନ ରେ ଧୋଇବ ଆଉ ସେ ମାଟି ରହିଗଲେ ଆଉ ବେଶୀ ମଇଳା ହେଇଯିବ ଚୁଟିଟା।
ହଁ ସେ ମାଟି କଉଠି ମିଳୁଚି ଇ ଇ ଇ ବ ଦେଖିଆକୁ ପଡିବ ହୁଁ।
ଗାଁରେ ଯାଇକି ଲୋକଙ୍କୁ ପଚାରିକି ମାଗିକି ଆଣିଲେ ହବ।
ସେ ମାଟି କୋଉ ହଁ
ଠିକ୍ ଅଛି।
ହୁଁ ଆଗେ ଆଗେ ଲୋକ ଯାକ ସେ ସେମିତି ଧଉଥିଲେ କିନ୍ତୁ କଣ ହେଲା ପୁଣି ଯୋଉ ମଇଳା ଗଲାନି ଉଖୁଣି ପୁ
ନା ସେଇଟା କଣ ହେଲା କଣ କରୁଥିଲେ କି? ମାନେ ଯୋଉ ଯୋଉ ୟଙ୍ଗ ଝିଅ ଯାକ ସେମାନେ ଚୁଟି ଖୋଲିକି ଶୁଖଉଥିଲେ। କିନ୍ତୁ ଯଦି ବୋହୁ ଯଦି ହେଇଥିବେ ବୋହୁ ମା ମାନେ ସେମାନେ ଚୁଟି ଖାଉଲା କରି ରଖିପାରିବେନି ପୁଣି ହେଲା। ତ ସେମାନଙ୍କର କଣ ହୋଉଥିଲା କି ସେ ଛୁଟି କୋଲା କରିକି ରଖିପାରିବେନି ତ ତାଙ୍କର? ଚୁଟି ବାନ୍ଧିକି ହିଁ ରଖୁଥିଲେ ତ ସେ ମାଟି ଗୁରାକ ରହି ରହି ସେ ପୁରା ସେ ଚିପ୍ ଚିପ୍ ହେଇଯାଉଥିଲା। ମାଟି ଗୋଟେ ସେଠି ତ ର ଧୋ ଚିପ୍ ଚିପ୍ ହେଇକି ସେଟା ମଇଳା ହେଇକି ରହିଯାଇଥିଲା ପୁରା ଚିକା ଚିକା ହେଇକି କେମିତି ହେଇକି ରହିଯାଉଥିଲା ମଁ। ଚୁଟି ଟା ଅଠା ଅଠା ଲାଗୁଥାଏ।
ହୁଁ ହୁଁ।
ସେଗୁଡ଼ାକ ବି କଣ୍ଟିନ୍ୟୁ ୟୁଜ୍ ୟୁଜ କରିବା କଥା ନୁହଁ। ହବ ଯଦି ରିଠା ଗଛ ଲଗେଇ ଦିଅ। ତମର ତ ସେପଟେ ସୁବିଧା ଅଛି ନା।
ହୁଁ।
ହୁଁ ରିଠା ଗଛ ଲଗେଇଦିଅ। ସେ ସେ ଶିକାକାଇ ବି ଟିକେ ଲଗେଇଦେଲି ଶିକା କାଇ ଲତା ଭଳିଆ ମାଡିବ। ହେଲା। ଶିକା କାଇ ଲଗେଇ ଦିଅ ହଁ ଲତ ହଁ ଲତା କାଇ ଲ ଆତା କାଇ ଲତା କାଇ।
ଉଁହୁଁ ଲତା ସେମିତି ମାଡ଼େ ତ ମତେ ଲାଗୁଥିଲା ଶିକା ଖାଇ ଗୋଟେ ଗଛ।
ଓ ନାଇଁ ଲ ତା ବୋଲି ତ କହୁଥିଲେ ମା ମୁଁ ମୁଁ ତ ଦେଖିନି। ମାଆ କହୁଥିଲେ ଲତା ଭଳିଆ।
ଅ ହଁ ହଁ ହଁ ଶିଖା କାଇ ତାଏଲେ ଲତା ତାହେଲେ ତ ଗାଁ ଜଙ୍ଗଲ ଗୁଡାକରେ ମିଳୁଥିବ ବହୁତ।
ହୁଁ ହୁଁ ମିଳୁଯିବ ମିଳିଯିବ ହୋଉ ଠିକ୍ ଅଛି ରହୁଚି। ଆମର ସରିଲା କଥାବାର୍ତା।